ଆପଣ ଫ୍ରି ଅଛନ୍ତି ତ?
ଆଜ୍ଞା ଆଜ୍ଞା।
ଠିକ ଅଛି।
କଣ କରୁଥିଲେ?
ନାଇଁ କିଛି ନାହିଁ ଏଇଠି ରୋଷେଇ ଆଆ ସାରିକି ଏଇଠି ବସିଛି ଆଉ।
ଆଉ ସ୍ନାନ ପୂର୍ଣ୍ଣିମା ଆସିଲାଣି ଆଉ କୁଆଡ଼େ କଣ ବୁଲିଯିବା ପାଇଁ ପ୍ଲାନ୍ କରିୁଛନ୍ତି କି ନାଇଁ?
ଏ ସ୍ନାନ ପୂର୍ଣ୍ଣିମା କୁ ଯାଇଥାନ୍ତୁ ଯେ ଝିଅର ଦେହଟା ଭଲ ନାହିଁ ନା ସେ ସେଥିପାଇଁ ଟିକେ ଯିବିନି ଆଉ ଜର ହେଇଯାଇଛି ଆଉ।
ହଁ ଆଉ ରଜରେ କଣ କୁଆଡ଼େ ବୁଲାବୁଲି କଲେ?
ରଜରେ ଝିଅ ଭାଗ ନେଇଥିଲା ତ ଆମର ଗ୍ରୀନ୍ସ ମଣ୍ଡପରେ। ଆଉ ସେଥିପାଇଁ ରଜରେ ମୁଁ ତାରି ସହିତ ରହିଲି ଆମେ ଯାଇପାରିଲୁନି ଆଉ।
ଆଉ ଆପଣ କୁଆଡେ ବୁଲିବାକୁ ଯାଇଥିଲେ?
ମୁଁ ଯାଇଥିଲି ଆଉ ଗାଁକୁ ତ ଯାଇଥିଲି ଆଉ କୁଆଡେ ଯାଇନି ଆଉ। ଗାଁକୁ ଯାଇଥିଲି ସେଇଠି ଯଠି ଯାତ୍ରା ହୁଏ ତ ଆମ ଗାଁ ରେ ସେଇଠି ଯାତ୍ରା ଏକା ଦେଖିଲି। ତାପରେ ଆଉ ପିସି ଘରକୁ ଯାଇଥିଲି ତାପରେ ଆସିଲି ଆସିଲରି ତର ଭୁବନେଶ୍ଵର ଆସିକି ଏଇଠି ମୋର ତ ପୁଣି କଲେଜ ଯୋଉ ପ୍ଲସଥ୍ରି ହେଲା ଯେହେତୁ ମୋର କଲେଜ ରୁ ତାପରେ ଓରଗଜିନାଲ ସାଠିପିକ୍ ଇଟା ଆଉ ଡକ୍ୟୁମେଣ୍ଟସ୍ ଏରା କଣ ସବୁ ଦିଆହବ ସେଥିପାଏ ପାଇଁ ମୋର ଦରକାର୍ ପଡ଼ିଲା ତ ଗାଁରେ ଯେତିକି ସମୟ ରଜରୁ ଯାତ୍ରା ଦେଖା ଦେେଖି କରିକି ବୁଲିକି ଆସିଲି ହେରି ଆଉ ଆଉ ତାପରେ ଏବେ ତ ଆଡମିସନ ହବ ଆଉ।
ଆଉ ଆପଣଙ୍କ ଗାଁରେ କୋଉ କୋଉ ପର୍ବ ହଁ ବଡ ପର୍ବ ଅଛି।
ଆମ ଗାଁ ରେ ତ ସବୁ ପର୍ବ ଏମିତି ପାଳ ହୁଏ ସବୁ ପର୍ବରେ ମାନେ ଆମେ ପାଖାପାଖି ଗାଁକୁାଉ ଆଉ ଗଣେଶ ପୂଜା ହୁଏ ସରସ୍ୱତୀ ପୂଜା ହୁଏ ଦୁର୍ଗା ପୂଜା ହୁଏ କେତେ ଦିନ ହେଲା କେତେ ବର୍ଷ ହେଲା ଗଣେଶ ପୂଜା ବନ୍ଦ ହେଇଥିଲା ଏବେ ପୁଣି ଗଣେଶ ପୂଜା ହେଉଛି ଆଉ ରଜ ଦୀପାବଳି ଦଶହରା ସବୁ ପର୍ବକୁ ଆମେ ଏମିତି ଗାଁକୁ ଯିବା ଆସିବା କରୁ। ଆଉ ସାବିତ୍ରୀ ହେଲା କି ଅନ୍ୟ କୌଣସି ପର୍ବ ହେଉ ଆମେ ଗାଁକୁ ଯାଉ ବେଶୀ କରିକି ଆମେ ଦୀପାବଳି ବେଳକୁ ଆଉ ଦୀପାବଳି ଦଶହରା ବେଳକୁ ତ ଭୁବନେଶ୍ଵରରେ ହୁଏ ତେଣୁ ଦଶହରା ବେଳକୁ ଆଉ ଗାଁକୁ ଯାଉନୁ। ଦୀପାବଳି ସାବିତ୍ରୀ ଆଉ ରଜ ଟାଇମ୍ ପ୍ରାୟ ଆମେ ଗାଁକୁ ଯାଇଥାଉ ଆଉ ଆପଣ କଣ କୁଆଡ଼େ କେମିତି ବୁଲାବୁଲି କରନ୍ତି?
ମୁଁ ତ ରଜରେ ଗାଁ କୁ ଯାଏ କିନ୍ତୁ ଏବ ବର୍ଷ ଯାଇପାରିନିି ଆଉ ଏ ଝିଅର ସେ ଡ୍ୟାନ୍ସ କମ୍ପିଟିସନରେ ଭାଗ ନେଇଥିଲା ତ ସେଥିପାଇଁଁ ଯାଇପାରିନଥିଲି।
ଆପଣ କେବଳ ରଜରେ ଗାଁକୁ ଯାଆନ୍ତି?
ନା ନା ମୁଁ ବି ଯାଏ ଦୀପାବଳି ମହାଳୟା ମାଣବସା ଆ ମୁଁ ବି ଗାଁକୁୁ ଯାଏ। ଆପଣ କଣ ଖାଇଛନ୍ତି?
ମୁଁ ଏଇଠି ଆମର ରୋଷେଇ ହେଇଥିଲା ଭାତ ଆଉ ତରକାରୀ ପୋଟଳ ଭଜା ଶାଗ ଭଜା ଆଉ ଭେଣ୍ଡି ଭଜା ଖାଇଥିଲି ଆଉ।
ଆଉ ଆପଣଙ୍କ ଆଡେ ବର୍ଷା କେମିତି ଅଛି?
ହଁ ବର୍ଷା ତ ସେମିତି ନର୍ମାଲି ହଉଛି ଆଉ ବର୍ଷା କାଲି ତ ଖରା ହେଇଥିଲା ଆଜି କଣ ସକାଳୁ ବର୍ଷା ହେଇଛି ମେଘୁଆ ପାଗ ଦେଇଛି ଆଉ।
ଆଉ ଆପଣ ତାହେଲେ କୋଉ କଲେଜରେ ଆଡ଼ମିସନ୍ କରିବେ ବୋଲି ଭାବୁଛନ୍ତି?
ମୁଁ ଏଇ ବିଜେପି କଲେଜ ରେ ଆଡମିଶନ୍ କରିବି ବୋଲି ପକ କେଇଚି ଆଉ।
ଆଉ କଣ ଲକ୍ଷ୍ୟ ରଖିଛନ୍ତି ଜୀବନରେ?
ଏମତି ଟିଚିଂ ଲାଇନ ଲକ୍ଷ ରଖିଛି ଆଉ
ଆପଣଙ୍କର କନଫିଡେଣ୍ଟ କେତେ ଅଛି ଆପଣ ଟିଚିଂ ଲାଇନରେ।
ହଁ ସେମିତି କଣ କନଫିଡେନ୍ସ ଆଉ ମାନେ ଯାହାହେଲା ହେଲା ଆଉ।
ନା ନା ସେମିତି କହିଲେ କେମିତି ହବ ଆପଣ ନିହାତି ଗୋ ଟେ ଲକ୍ଷ୍ୟ ରଖିକି ହିଁ ଟିଚିଂ ଯେହେତୁ କହୁଛନ୍ତି ଆପଣଙ୍କର ସେଥିରେ ଆଗ୍ରହ ଅଛି। ତେଣୁକରି ଆପଣ ନିହାତି ଭାବେ ଆପଣ ହାଡ୍ଲି। ପରିଶ୍ରମ କଲେ ନିହାତି ପାଇପାରିବେ।
ଆଜ୍ଞା।
ଆଉ ଆପଣଙ୍କର। ମୁଁ ଏଠି ରୋଷେଇ ବାସ ସାରିକି ଖାଇ ପିଇକି ବସିଛି ଆଉ।
ହୁଁ। ଆଉ କଣ ମୋ ଆପଣଙ୍କ ଆଡେ ବର୍ଷା କେମିତି ହଉଛି?
ଆମର ସକାଳୁ ଝିିପ୍ ଝିିପ୍ ବର୍ଷା ହେଇଛିି ଟିକେ ଛାଡି ଯାଇଥିଲା ପୁଣି ଟି ଟିକେ ବର୍ଷା ହେଲା ଏବେ ପାଗ ଟିକେ ଭଲ ଅଛି ଆଉ।
ଆଜ୍ଞା। ଆଉ ରୁ ଖିଆ ପିଆ ସରିଲାଣି।
ଳରେ ଜଳ ଖିଆ ହେଇଛି ଆଉ ଭାତ ଖାଇନି ଭାତ ଖିଆ ହବ ଆଉ।
ଆଉ ଆପଣ କୁଆଡ଼େ କୁଆଡ଼େ ମାନେ ବୁଲାବୁଲି କରିବେ କି କଣ?
ନା ଏବେ ତ ପିଲାଙ୍କର ସ୍କୁଲ ଆରମ୍ଭ ହେଇଯିବ। ତେଣୁକରି ମୁଁ ଏବେ କିଛି ଭାବିନି ରଥଯାତ୍ରା ରେ ଯେ ଯେହେତୁ ଛୁଟି ରହୁଛି। ହେଁ ଭାବିଛି ରଥଯାତ୍ରାକୁ ଟିକେ ଯିବି ଜଗା ଦର୍ଶନ କରିକି ଆସିବି।
ହଁ ପୁରୀ।
ଆଜ୍ଞା ଆଜ୍ଞା।
ଆପଣ ପୁରୀ କେତେଥର ଏମିତି ଯିବା ଆସିବା କରନ୍ତି ମାନେ। କେତେ ଥର ଯାଇଛନ୍ତି।
ହଁ ମୁଁ ପୁରୀ ଚାରି ପାଞ୍ଚ ଥର ଯାଇ ସାରିଲିଣି। ତଥାପି ଯେତେ ଗଲେ ବି ଆମର ଯେହେତୁ ମହାପ୍ରଭୁ ଜଗତରନାଥ। ଜଗନ୍ନାଥ ତେଣୁ କରି ପ୍ରତି ମାସରେ ଯିବାକୁ ଇଚ୍ଛା ହୁଏ କିନ୍ତୁ କାମ ଯୋଗୁ। ପିଲାଙ୍କର ପଢା ଯୋଗୁ ଏମିତି ଯାଇପାରେନି ଆଉ।
ଆଉ ଆପଣ ଗଲେ ଖାଲି ମାନେ ଜଗନ୍ନାଥ ମନ୍ଦିର ଦେଖିବାକୁ ଯାଆନ୍ତି ନା ମାନେ ଅନ୍ୟ ସବୁ ବି ଜାଗା। ପୁରୀରେ ଯାହା ସବୁ ଅଛି ଦର୍ଶନ କରିକି ଆସନ୍ତି।
ଆମେ ସମୁଦ୍ର କୂଳ ଯାଉ ମାତା ମଠ ଯାଉ। ପୁରୀରେ ନରେନ୍ଦ୍ର ପୋଖରୀ ହିଁ ପାଖକୁ ଯାଉ। ଏମିତି ଚାରିଆଡେ ବୁଲାବୁଲି କରୁ।
ଆଉ କେଉଁ କେଉଁ ଜାଗା ମାନେ ଏମିତି ଯାଇନାହାନ୍ତି ଯିବାକୁ ଚାହିଁବେ। କି ଚାହୁଁଛନ୍ତି ଯିବାକୁ ଆଗକୁ।
ମୁଁ ସେ କୋରାପୁଟର ଆମର ଯୋଉ ଗୁପ୍ତେଶ୍ଵର ପୀଠ।
ଆଜ୍ଞା।
ସେଇ ଜାଗାକୁ ଯିବାକୁ ଇଚ୍ଛା ଅଛି କିନ୍ତୁ ଯେହେତୁ। ତୁ ମୁଁ ଗାଡ଼ିରେ ଗଲେ ମୋର ବେଶୀ ବାନ୍ତି ହୁଏ। ମୁଁ ଟିକେ ଯାଇପାରୁନି ବେଶି ସମୟ ବୁଲାବୁଲି କରିବା ପାଇଁ ଲଙ୍ଗ। ଡ୍ରାଇଭରେ ତେଣୁକରି ହେଁ ଟ୍ରେନରେ ଗଲେ ବି। ହବ କିନ୍ତୁ ବହୁତ ଟାଇମ ଲାଗିବ। ଆଉ ଏମିତି କା ରେ ଗଲେ ବି ଆମର ଉଁ ମାନେ ବାନ୍ତି ଫାନ୍ତି ହୁଏ। ତେଣୁକରି ଟିକେ ସୁବିଧା ହଉନି ଯାଇପାରୁନି କିନ୍ତୁ ଅଛି ମୋର କୋରାପୁଟରେ ଗୁ ପ୍ତେଶ୍ୱର ପୀଠରେ ଦେଖିବା ପାଇଁ ବହୁତ ଇଚ୍ଛା ଅଛି। ଦେଖନ୍ତୁ କଣ ଠାକୁରଙ୍କର। ହଁ ବରାଦ ଅଛି ତେଣୁକରି ଯାଇପାରିନି ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର କୁଆଡେ ଯାଉ ଯିବାର ଅଛି ଏଠ ସ୍ନାନ ପୂର୍ଣ୍ଣିମାକୁୁ।
ନା ଏବେ ତ କୁହାକୁ କୁଆଡେ ଯିବାର ଇଛା ନାହିଁ ଏବେ ତ କଲେଜ ଖୋଲିଛି ଆଉ କୁଆଡେ ଯ ଯାଇହବନି ଆଉ।
କଲେଜ ଏବେ ଛୁଟି ଥିଲା। ତ ଏଇ ଭିତରେ ଯାହା ସାଙ୍ଗମାନ ସହ ବୁଲା ବୁଲି କରିବା କଥା କରିଦେଇଥିଲି। ଆଉ ତ କଲେଜ ଖୋଲିଲା ପରେ ତ, ଯିଏ ଯାହା ମାନେ କଲେଜକୁ ଯିବ ଆଉ। ପାଠ ପଢ଼ିବାକୁ ତାପରେ ଆଉ ତେଣୁ ଆଉ କୁଆଡେ ବୁଲାବୁଲି କରିବାର ପ୍ଲାନିଂ ନାହିଁ ଏବେ କିଛି। ଯାଇକି ସେଇ ନିୟେର୍ ବେଳକୁ ଯାହା ଆଉ।
ଠିକ ଅଛି ଆପଣ ତାହେଲେ ମନେ ଲଗେଇକି ପାଠ ପଢନ୍ତୁ। ଆଉ ଯେହେତୁ ଆପଣଙ୍କର ଟିଚିଂ ଲାଇନ୍ ରେ ଲକ୍ଷ୍ୟ ଅଛି ତେଣୁ ହାର୍ଡ଼ଲି ପରିଶ୍ରମ କରନ୍ତୁ ସକ୍ସେସ୍। ହେଇକି ଦେଖାନ୍ତୁ, ବାପା ମାଆର ନାଁ ରଖନ୍ତୁ।
ଆଜ୍ଞା ଆଜ୍ଞା।
ଆଉ ଆପଣ କଣ ଖାଇଥିଲେ?
ଆଜ୍ଞା।
ଆପଣଙ୍କୁ ମୋ ଭୟସ ଶୁଭୁଛି ତ? ହୁଁ, ଠିକ ଅଛି। ଆପଣଙ୍କ ଗାଁ କୁଆଡେ?
ଆମର ଖୋର୍ଦ୍ଧା ଡିଷ୍ଟ୍ରି ପାସଳ ଗ୍ରାମ।
ଓ ହୋ। ହୁଁ ହୁଁ। ଆପଣଙ୍କର ପିଲାଛୁଆ କେତେଟା?
ମୋର ଦିଟା ଝିଅ। ଆଉ ମୁଁ, ମୋ ସ୍ବାମୀ, ମୋ ଶାଶୁ, ମୋ ଶ୍ୱଶୁର। ଏତିକି।
ଓ ଆପଣଙ୍କ ଦି ଝିଅ କୋଉଥିରେ ପାଠ ପଢିଲେଣି?
ଆଜ୍ଞା। ଆଜ୍ଞା।
ଆପଣଙ୍କ ଦି ଝିଅ କୋଉଥିରେ ପାଠ ପଢ଼ିଲେଣି?
ଗୋଟେ ନାଇନ୍ଥ କ୍ଲାସ ରେ ପଢୁଛି ଆଉ ବଡ ଝିଅ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ଆରମ୍ଭ ହବ ଆଉ ଆଡମିସନ ହବ ଏବେ ଆଉ।
ଓ ଦି ଜନ୍ ଯାକ କଣ ଏଇଠୁ ପିଲା ବେଳୁ ରହୁଥିଲେ ନା ଗାଁ ରେ ପଢିକି ଆସିଛନ୍ତି?
ନହିଁ ନାଇଁ, ବଡ଼ ଝିଅ ଗାଁରେ ପଢ଼ିକି ଆସିଛି। ସାନ ପଢିବ ଏଇଠି ଆଉ, ମାନେ ସାନ ପଢୁଥିଲା ମାନେ ଏଇଠି କିନ୍ତୁ ବଡ ଝିଅ ଗାଁରେ ପଢ଼ିକି ଆସିଛି।
ଓହୋ।
ଆଜ୍ଞା।
ଆପଣଙ୍କ ଶାଶୁ ଶ୍ୱଶୁର ଅଛନ୍ତି?
ହଁ ଅଛନ୍ତି।
ଓ ଆଉ ବାପା ବୋଉ
ହଁ ବାପା ବୋଉ ବି ଅଛନ୍ତି, ଶାଶୁ ଶ୍ୱଶୁର ଅଛନ୍ତି।
ଓ ଆପଣଙ୍କର ବଡ ଫ୍ୟାମିଲି ନା ଛୋଟ ଫ୍ୟାମିଲି?
ନାଇଁ ମୋର ବଡ ଫ୍ୟାମିଲି ଯେତ ମୋ ଘରର ଗୋଟିଏ ବୋଉ ଆଉ ଉଁ ଉଁ ଉଁ ମୋର ଛୋ ଫାମିଲି ଆଉ ଘରେ ଶାଶୁ, ଶଶୁର, ମୁଁ, ମୋ ସ୍ଵାମୀ। ମୋ ପିଲା ଦି ଜଣ ଆଉ ବଡ ଫାମିଲି ନାହିଁ
ଓହୋ ଅ ଦେବସ୍ନାନ ପୂର୍ଣ୍ଣିମା ଆଗକୁ ଆସୁଛି ତ ଆପଣ କଣ କରିବେ ସେଦିନ ଭାବିଛନ୍ତି?
ହଁ ଦେବସ୍ନାନ ପୂର୍ଣ୍ଣିମାରେ ଏଁ ବାବୁଚି ଟିକେ ପୁରୀ ଯାଇ ଜଗା ଦର୍ଶନ କରି ଆସିବି ଯେହେତୁ ମୋ ସ୍ଵାମୀଙ୍କର ଅ ଜନ୍ମଦିନ ଦେବଷ୍ନାନ ପୂର୍ଣ୍ଣମୀ ଦିନ ବହୁତ ଖୁସି ଆଉ
ତରଫରୁ ହାପି ବଡେ ଜଣେଇଦେବେ।
ଆଜ୍ଞା ଆଜ୍ଞା ଠିକ୍ ଅଛି।
ଉଁ ହୁଁ
ଆଜ୍ଞା
ଆଉ ଆପଣ ଏବେ କଣ ମାନେ ଜବ୍ ଫବ୍ କରୁଛନ୍ତି?
ହଁ ମୁଁ ଏମିତି ଗୋଟେ ପିଲାର କେୟାର ଟେକର ଅଛି ଆଉ ଆମର କ୍ରେଜରେ କାମ କରୁଛି ଆଉ।
ଆଜ୍ଞା
ଠିକ୍ ଅଛି
ହଁ
ଆଉ ଆପଣ?
ନା ମୁଁ ଏବେ ଘରେଇ ବସିଛି।
ଠିକ ଅଛି।
ହୁଁ
ହଉ ଠିକ ଅଛି ଆଉ।
କ କଟୁନୀ
ଆଜ୍ଞା ଠିକ ଅଛି।
ଆଜ୍ଞା
ହଁ ରଖୁଛି ନମସ୍କାରେ।
ଆଜ୍ଞା
ଆଜ୍ଞା ଆଉ